ସ ଦେ ୟ ହରାୟ ପରମାତ୍ମନେ ପ୍ରଣତକଲିଶନାଶୟ ଗୋବିନ୍ନ୍ଦୟ ନମୋ ନମ
ହଁ ଭାଇ ହେଲା ଆପଣ ଆଉ ଆଗାମୀ ଯେତେବେଳେ ଫୋନ କରିବେ ଦୟାକରି ଏମିତି କିଛି କହିବେନି ହଠାତ୍ କରି ଆମେ ଟିକେ ଚମକି ପଡୁଛୁ ତ ସେଥିପାଇଁ
ଓହୋହୋ ତେବେ ତ ବେଶ ହସ ଲାଗିଲା ମତେ କାରଣ ମୁଁ ଆପଣଙ୍କୁ ସେଥିପାଇଁଁ ଏସବୁ କହିଲି ତେବେ ମୁଁ ପ୍ରଥମେ ଆପଣ କଥାବାର୍ତ୍ତା ଆରମ୍ଭ କରିବା ପୂର୍ବରୁ ମୁଁ ଆପଣଙ୍କୁ ପ୍ରଣୀପାତ ଜଣେଇବାକୁ ଚାହେଁ
ତା ବି ଠିକ୍ କଥା ମୁଁ ବି ଆପଣଙ୍କୁ ପୁଣ ଜଣାଯାଉ ମୁଁ କହିବାକୁ ଚାହୁଁଛି ଯେ ଆପଣ ଯେତେବେଳେ ପରବର୍ତ୍ତୀ ସମୟରେ ଆମେ କେତେବେଳେ କିଛି କଥା ହେବା ଏଇସବୁ ଟିକେ ବନ୍ଦ କଲେ ବି ଭଲ ହୁଅନ୍ତା ଯେଉଁ କହୁଛନ୍ତି ଆପଣ
ଓହୋ ଠିକ ଅଛି କିଛି କଥା ନାହିଁ ମୁଁ ତମକୁ କିଛି ମେସେଜ ପଠେଇଲେ ତମେ ଦେଖିପାରିବ କି ଏବେ
ହଁ ଆପଣ କରିପାରିବେ ଏବେ
ମୁଁ ତ ଏଇଠି ଶୋଇଥିଲି ଆଉ ଆପଣ କେମିତି ଅଛନ୍ତି ବହୁ ଦିନ ପରେ କଥାବାର୍ତ୍ତା ହେଲା ଆମର
ହଁ ସ ବି ସତକ କଥା ଆମେ ଭଲ ହଉଛୁ କିନ୍ତୁ ଟିକେ ଦେହ ପତ୍ର ଆଜିକାଲି ଖରାପ ରହୁଛି କଣ କରିବା ଆଉ ଆପଣ କୁହନ୍ତୁ
ମୋର ବି ଭଲ ଚାଲିଛି ଏବେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛି ଟିକେ ଚାପ ଅଛି କିନ୍ତୁ ଚେଷ୍ଟା କରୁଛି
କି ହଠାତ୍ କି ପରୀକ୍ଷା ଆପଣଙ୍କର ଏମିତି ପଡ଼ିଗଲା
ମୋର ଏଇ ଆମର ହୋଟେଲ ମ୍ୟାନେଜମେଣ୍ଟ ପାଇଁ ପଢିବାର ଥିଲା ତ ସେଥିପାଇଁ ମତେ ଦିନକୁ ପ୍ରାୟ ପାଞ୍ଚରୁୁ ଛଅ ଘଣ୍ଟା ପଢିବାକୁ ପଡୁଛି ମଝିରେ ଟିକେ ବିଶ୍ରାମ ମଧ୍ୟ ନେଉଛି ନହେଲେ ମନ ଭଲ ଲାଗୁନି
ହଁ ଆପଣ ତ ଏକ ଭଲ ଜିନିଷ ବାଛିଛନ୍ତି ଏଥିପ୍ରତି ହଉ ଆପଣ ଏ କାମ ପ୍ରତି ଲାଗିପଡ଼ନ୍ତୁ ବହୁତ ଶୀଘ୍ର ଆପଣ ପରୀକ୍ଷାର ଉନ୍ନତ କାର୍ଯ୍ୟ କରିବେ
ହଁ ଠିକ କଥା ନିଜ ସ୍ୱାସ୍ଥ୍ୟର ମତେ ଧ୍ୟାନ ରଖିବା ଦରକାର ଆଉ ଆପଣଙ୍କ ଖବର କଣ
ମୁଁ ଖବର ଆଉ କଣ କହିବି ବନ୍ଧୁ ମୋ ଅସୁବିଧାରେ ପଡିଯାଇଛି ଆପଣ ସେପଟେ ପରୀକ୍ଷା ପାଇଁ ହଉଛନ୍ତି ପ୍ରସ୍ତୁତ କିନ୍ତୁ ମୁଁ ସବୁ କାମ ସରିଲା ପରେ ବି କଲେଜ ଗୋଟିଏ ପାଉନାହିଁ ଉତ୍ତମ କଲେଜ
ଓହୋ ଉତ୍ତମ ର କିଛି ଗୋଟେ ମନେ ପଡିଲା ହେଲେ ମୁଁ ଭୁଲି ଗଲି
ଆ ସେ ପର କଥା ଆପଣ ତାକୁ କେବେ ପଛରେ କହିବେ କିନ୍ତୁ କଲେଜ ବିଷୟରେ ଆମକୁ କିଛି କୁହନ୍ତୁ
ହଁ ମୁଁ ତ କହୁଛି ଆପଣ କିଛି କୁହନ୍ତୁ ମୁଁ କହୁଥିଲି କଣ କହିଲେ ମୁଁ କହୁଥିଲି କି ମୁଁ ମଧ୍ୟେ ଭଲ ଅଛି ଏବେ ନୂଆ ଜିନିଷ କିଛି ଶିଖକୁ ଶିଖିବାକୁ ଚେଷ୍ଟା କରୁଛି ଖାଲି ସମୟରେ ନୂଆ ଜିନିଷ ଜାଣିବା। ମତେ ବହୁତ ଭଲ ଲାଗେ ଆଉ ଆଜି କାଲି ନୂଆ ଜିନିଷ ଶିଖିବା ବହୁତ ଜରୁରୀ।
ହଁ ଆପଣ କିଛି ନୂଆ ଜାଗା ବିଷୟରେ ଆମକୁ କିଛି କହିପାରିବେ ଆମେ ବି କିଛି ଚାହୁଁଛୁ ଶୁଣିବାକୁ
ହଁ ତାହା ତ ମଧ୍ୟ ମୁଁ କହିବି ଆପଣଙ୍କୁ ଆପଣ କିଛି କହିବେ ଯଦି ମୁଁ ତେବେ ଭଲସେ କହିପାରନ୍ତି।
ହଁ ଆପଣ କହୁଥିଲେ ଉତ୍ତମରୁ ଆପଣଙ୍କୁ କିଛି ମନେ ପଡିଲା ହେଲେ ଉତ୍ତମର ଆୁଣ କଣ ମନେ ପଡ଼ିଲା।
ହଁ ଉତ୍ତମର ମତେ ଗୋଟେ ସାଙ୍ଗଙ୍କ ନାଁ ମନେ ପଡିଲା।
ହଁ ମୋତେ ଲାଗିଲା କୌଣସି ଏକ ଉତ୍ତମ ଜାଗା ହୋଇଥାଇପାରେ ନହେଲେ ଉତ୍ତମ ବନ୍ଧୁ ବି ଲାଗୁଥିଲା ଆପଣ ତ କହିଦେଲେ ଆପଣ କୌଣସି ବନ୍ଧୁ ନା ଛାଡ଼ ଆପଣଙ୍କ ବନ୍ଧୁ ବିଷୟରେ କଣ କହିଲେ କାଲି ଅସୁବିଧା ହେବ ସେ କଥା ଛାଡ଼
ନା ସେ ମୋର ବନ୍ଧୁ ନୁହେଁ ମୁଁ ବାସ ଏମିତି କହିଲି ସେ ଆଉ କାହାର ବନ୍ଧୁ ଆମର ବନ୍ଧୁ ନୁହନ୍ତି।
ହ ହଉ ହଉ ହଉ ଠିକ୍ ଅଛି ଯାହା ହେଲେ ବି ଆପଣ ଜାଣିଛନ୍ତି ଆଉ ମୋତେ ଲାଗିଲା କୌଣସି ଉତ୍ତମ ଜାଗା ବିଷୟରେ କହୁଛନ୍ତି ବୁଲିଯିବାକୁ।
ଉୁଁ ଗ ଭାବତ ତେ ଲେଖି ଟିକେ ଯାଇକରି ଆମ ନୀଳଦି ଗିର ଟିକେ ବୁଲି ଆସିଥିଲେ ଭଲ ହେଇଥାନ୍ତା।
ନୀଳଦି ଘିର ସେଠାରେ ନୀଳଦି ଘିର ଆପଣ ହଠତ୍ ଭାବିଲେ ଏ ସବୁ କୌଣସି ବନ୍ଧୁଙ୍କ ସହିତ ଯିବାର ଅଛି ନା କୌଣସି କିଛି ମହିଳା ମିତ୍ର
ନା ନା ସେପରି କିଛି ନୁହେଁ ମତେ ମୁଁ ସେମତି ହିଁ ବାସ୍ କହିଲି।
ହଁ ହଉ ଠିକ୍ ଅଛି ଆପଣ ଯେହେତୁ ଏସବୁ ବିଷୟରେ କହୁଛନ୍ତି ତ ଆପଣ ନିଶ୍ଚିନ୍ତ ଯାଆନ୍ତୁ ସେଠାରେ ବସନ୍ତୁ ଆସନ୍ତୁ କଣ ଅଛି।
ହଁ ତେବେ ବି ସେଆ ଲକ୍ଷ୍ୟ ହ ଆପଣଙ୍କ ଜୀବନର ଲକ୍ଷ୍ୟ କଣ ମତେ ଟିକେ କହିବେ।
ମୋ ଜୀବନର ଲକ୍ଷ୍ୟ କଣ କହିବି ଗୋଟେ ଲକ୍ଷ୍ୟ ଥିଲା ଯେ ଭଲ ପାଠ ପଢ଼ିକି ଏକ କଲେଜରେ ଭଲ କଲେଜରେ ପାଇବି କିନ୍ତୁ ସେଇଟା ହେଇପାରିଲାନି ଏବେ ଗୋଟେ ଲକ୍ଷ୍ୟ ଅଛି। ଖାଲି ପଇସା ଯେମିତି ମୁଁ ଦ ଦୋକାନ ଟା ଗୋେ ନୂଆ ଆରଭ କରୁଛୁ ତ। ଦୋକାନଟା ଚାଲିଯାଉ। କଲି।
ଓହୋ ଆଜିକାଲି ଆମ ଜୀବନରେ ପଢା ସହିତ ନୂଆ ନୂଆ ଜିନିଷ ଶିଖିବା ବହୁତ ଜରୁରୀ ହୋଇଗଲାଣି କେବଳ ବହି ପଢିଲେ ହେବ ନାହିଁ ଆମକୁ ନିଜ ଦକ୍ଷତା ମଧ୍ୟ ବଢେଇବାକୁ ହେବ।
ସେଇଟା ବି ସତକଥା ମୁଁ ବି ଏକ ନୂତନ ଦୋକାନ ଖୋଲିବାକୁ ଆରମ୍ଭ କରୁଥିଲି ଆପଣ ମତେ କିଛି କହିପାରନ୍ତି କେଉଁ ସବୁ ବିଷୟରେ ମୁଁ ଦୋକାନ ଖୋଲିବି କେଉଁ ଜିନିଷ ରଖିପାରିବି କିଛି କୁହନ୍ତୁ। ଆପଣଙ୍କୁ ମୋ ଶବ୍ଦ ଶୁଣ ଯାଉଛି।
ସେ କଣ କହିଲେ ମୁଁ କହୁଥିଲି କି ଆପଣ କେଉଁ ପ୍ରକାରର ଜିନିଷ ଭାବ ମାନେ ବିକିବେ ବୋଲି ଭାବିଛନ୍ତି।
ଆମେ ଭାବିଲୁ ଯେ ଏଇ ଆମର ଡେଲି ଚାହିଦା ପ୍ରତିଦିନ ଚାହିଦା ଅନୁସାରେ ଯେଉଁ ସବୁ ଘରୋଇକରଣ ଜିନିଷ ସବୁ ଦରକାର ହେଉଛି ସେଥିପ୍ରତି କି ଜିନିଷ ଆଉ ଏଇସବୁ ମାନେ ଯେମିତି ପ୍ରତିଦିନ ଲୋକ ତାକୁ ବ୍ୟବହାର କରିପାରୁ। ତେବେ ସେ ପ୍ରତି ଜିନିଷ ଆପଣ ଏଛି କୁହନ୍ତୁ କେଉଁ ସବୁ ଜିନିଷ ସେ ହେଇପାରିବ।
ହଁ କହୁଛି କହୁଛି ଟିକେ ରହିଥାନ୍ତୁ କିଛି ଲାଇନ କିଛି ଶବ୍ଦ ଓଡ଼ିଆରେ ମୁଁ କହିବି ଆପଣଙ୍କୁ ତାହା ହେଉଛି କି ଭାଇ ବଡ ସ୍ୱପ୍ନ ଦେଖିବାକୁ ଡର ଡର ଡରନି ଦେଖେ। ତୁ କହୁଛୁ କି ତୁ ବେପାର କରିବୁ କିନ୍ତୁ ଏହାର ରାସ୍ତା ସହଜ ନୁହେଁ କିନ୍ତୁ ତୋର ପରିଶ୍ରମ ଓ ଧୈର୍ଯ୍ୟ ଦିନେ ନିଶ୍ଚୟ ଫଳ ଦେବ ଆଜି ଯେଉଁ ଛୋଟ ପଦକ୍ଷେପ ତମେ ନେଇଛ ସେଇଟା ଆସନ୍ତାକାଲି ବଡ଼ ସଫଳତା ହେବ ହାର ମାନନି ନିଜ ଉପରେ ବି। ବିଶ୍ୱଵାସ ରଖ ଆଉ ଗୋଟେ ଛୋଟ ଷ୍ଟାଇଲ ଯଦି କହିବି ତାହେଲେ ସଫଳ ଲୋକଙ୍କ ଆରମ୍ଭ ମଧ୍ୟ ଏକ ଛୋଟ ଚେଷ୍ଟାରୁ ହିଁ ହୋଇଥାଏ ଆଜିର ପରିଶ୍ରମ ହିଁ କାଲିର ପରିଚୟ ହେବ ଆଗକୁ ବଡ଼ ଭାଇ ତୋର ସ୍ୱପ୍ନ ନିଶ୍ଚୟ ପୂରଣ ହେବ।
ହଁ ଭାଇ ଆପଣ ଏତେ ଭଲ ଭଲ କଥା କେଉଠି ଶି୍ଖିବାକୁ ପାଉଛନ୍ତି ଆପଣ ବୋଧେ ଏଇ ସବୁ କଥା ଆପଣଙ୍କ ଡେଲି ଜୀବନରେ ଦୈନନ୍ଦିନ ଜୀବନରେ ବୋଧେ ଏସବୁ ପାଳନ କରୁଛନ୍ତି ସେଥିପାଇଁ ଆପଣଙ୍କ ପାଖରେ ଏତେ ଜ୍ଞାନ ଅଛି।
ଆରେ ନା ନା ସେମିତି କିଛି ନାହିଁ ତ ମୁଁ ଆପଣଙ୍କୁ ସେମତି ମୋର ମନରୁ ହିଁ କହିଲି।
ତାହେଲେ ଠିକ ଯେ ଆମେ ଆପଣଙ୍କ କଥା ମାନିକି ନିଶ୍ଚିନ୍ତ ଆପଣଙ୍କୁ ପ୍ରତିଦିନ ପରିଶ୍ରମ କରିବୁ ଆଉ ପ୍ରତିଦିନ ନିଜକୁ ଆହୁରି ଭଲ କରିବାକୁ ଚେଷ୍ଟା କରିବୁ ଆପଣ ଯେହେତୁ ଆମକୁ ସହାୟତା କରୁ। ଆମେ ବି ଆପଣଙ୍କ କଉ ସୟ କରିପାରୁ ଆପଣ ଯଦି କହିବେ ଆମେ ଆପଣଙ୍କ ସହାୟତା ମଧ୍ୟ କରିପାରିବୁ।
ହଁ ଏହା ତ ତବେ ନିଶ୍ଚୟ ବେଶ ଭଲ କଥା ଆପଣ ଅଛି ଆରମ୍ଭରେ ଆରମ୍ଭରେ ଟିକେ କଷ୍ଟ ହେବ କିନ୍ତୁ
ତାହା ବି ସତ କଥା କିନ୍ତୁ ଆପଣ ଶବ୍ଦଟା ମୋତେ ସ୍ପଷ୍ଟ ଭାବେ ଟିକେ ଶୁଣ ଯିବାର ଅସୁବିଧା ହେଉଛି
କଣ କହିଲେ
ସେପ ବି ଆପଣଙ୍କ ଜୀବନରେ ସବୁ କିଛି ଭଲ ହିଁ ହେବ ଏବଂ ସବୁ କିଛି ଭଲ ହିଁ ହେବ ଆଉ ଆପଣ ଯେତେ ଯାହା ମାନେ ଚେଷ୍ଟା କଲେ ମଧ୍ୟ ତାହା କିଛି ଅସଫଳ ହେବ ନାହିଁ ଆପଣ ନିଶ୍ଚିତ ସଫଳ ହେବେ ତାହା ହିଁ ମୋର ଭଗବାନଙ୍କ ଉପ ଆଶା
ହଁ ଆପଣଙ୍କୁ ଏତେ ଭଲ କଥା ବି ମୁଁ ଧନ୍ୟବାଦ କହୁଛି ଯେ କିନ୍ତୁ ବେଳେ ବେଳେ ବୋଧେ ବୋଧେ କିଛି ହେଉଛି ଅସୁବିଧା ଆପଣଙ୍କ ଶବ୍ଦ ଶୁଣିବାରେ ତା ପାଇଁ ମୁଁ କ୍ଷମା କ୍ଷମା ମାଗୁଛି ମୋର କିଛି ଶୁଣିବାର ଅସୁବିଧା ହେଉଥିବ ଯଦି
ନା ନା ଆପଣଙ୍କର କିଛି ଶୁଣିବାରେ ମତେ ଅସୁବିଧା ହଉନାହିଁ ହୁଏତ ମୋର କିଛି ଅସୁବିଧା ହେଥାଇପାରେ ତେବେ ସେ କଥାକୁ ଛାଡନ୍ତୁ ଆମର ତ କଣ ଚାଲିଛି କଣ ନାହିଁ ଜୀବନରେ ସେ କଥା କିଏ ବା ଜାଣେ
ସେଇଟା ବି କିଏ ବା ଜାଣେ କାହା ଜୀବନରେ କଣ କଣ ଅସୁବିଧା ଚାଲିଛି ମୁହୂର୍ତ୍ତରେ ଯାହାର ଯିଏ ଅସୁବିଧା ଭୋଗୁଛି ସେ ହିଁ କେବଳ ଜାଣିପାରୁଥିବ ତା ଅସୁବିଧା
ନିଶ୍ଚୟ ନିଶ୍ଚୟ ଦେଖୁନାହାନ୍ତି ମୁଁ ଏଇଠି ବସି ବିସ୍କୁଟ ଟି ଖାଉଥିଲି ଏ ବିସ୍କୁଟ ଟି ଗୋଟେ ଲୁଣିଆ ଲାଗୁଛି ତ ଆଉ ଗୋଟେ ମିଠା ଲାଗୁଛି ଇଏ କିପରି ପ୍ରକାର ବିସ୍କୁଟ ବାହାରିଲାଣି ଦେଖୁନାହାନ୍ତି।
ବିସ୍କୁଟ ବି ଆଜିକାଲି ତା ରଙ୍ଗ ବଦଳାଉଛନ୍ତି ଅଧା କିଛି ରଙ୍ଗ ରଖୁଛନ୍ତି ଆ ଲୁଣିଆ ଅନ୍ୟ ଏକ ମିଠା କଣ କରିବା ଆଜିକାଲି ଦୁନିଆ ଟା ବି ସେଇଆ ଆପଣଙ୍କ ମତରେ କଣ ଧାରଣା?
ନାଁ ନାଁ ମୁଁ ବି ବିସ୍କୁଟ ସହ କେବେ ଲୋକମାନଙ୍କୁ କେବେ ମାନେ କଣ କହିଲ ତୁଳନା କରିବେନି କାରଣ ଏଇ ବିସ୍କୁଟ ସବୁ ଯୋଉମାନେ ସବୁ ତିଆରି କରୁଛନ୍ତି ସେମାନେ ତାଙ୍କର ନିଜର ମାନେ ସୁଆଦ ପାଇଁ କରୁଛନ୍ତି ଆପଣ ମଧ୍ୟ ନିଜେ ଦେଖୁନାହାନ୍ତି ଆପଣ ନିଜ ସୁଆଦ ପାଇଁ କେତେଟା ଜୀବଙ୍କ ଜୀବନ ନେଇ ଯାଇ ଆମିଷ ଗ୍ରହଣ କରୁଛନ୍ତି ନା ନାହିଁ?
ହଁ ତାହା ବି ଠିକ କଥା ଆମକୁ ବି ଅନେକ ବନ୍ଧୁ ଆମକୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି ଆମେ ଆପଣଙ୍କ ସହିତ କଥା ହେଇକି ତାଙ୍କ ସହିତ ମଧ୍ୟ କଥା ହେବୁ।
ଓହୋ ତେବେ ତାଙ୍କରି ପାଇଁ ହୁଏତ ଆମର ଏଇ ନେଟୱାର୍କ ର ଅସୁବିଧା କିଛି ହେପାରୁଛି ବୋଧେ।
ହଁ ହୋଇଥିବ ମୁଁ ତାଙ୍କୁ କରିବି ଆଉ ସେ ଛାଡ ମୁଁ ତ ଆପଣଙ୍କ ସହିତ ଆଉ କେତେ ସମୟ ବି କଥା ହେବି ଆପଣ କୁହନ୍ତୁ କଣ କିଛି ଥିବ ଜରୁରୀ କଥା
ଜରୁରୀ କଥା ଆଉ କଣ ବନ୍ଧୁ ମୁଁ ଭାବୁଥିଲି କି ଯାହା ବୁଲିବାକୁ ଯିବା ବୋଲି ସେ ବିଷୟରେ ଯେବେ ବି ମୁଁ ନିଷ୍ପତ୍ତି ନେବି ଆପଣଙ୍କୁ ସର୍ବପ୍ରଥମେ ତ ନିଶ୍ଚୟ ଆପଣଙ୍କୁ ଯୋଗାଯୋଗ କରିବି କି ଏଠିକି ଯିବା ବନ୍ଧୁ ଏବଂ ସେଠି କୋଉଠି କଣ ରହିବା କେମିତି କଣ ଖାଇବା। କୋଉଠି କଣ କରିବା ତା ବିଷୟରେ ମୁଁ ଅବଶ୍ୟ ଆପଣଙ୍କୁ ଜଣେଇବି।
ହଁ ତାହା ବି ଠିକ୍ କଥା ଆମ ଖାଦ୍ୟ ପାନ ଏସବୁ ବି ଦେଖିବା ଜରୁରୀ ନହେଲେ ଦେହ ବି ମଧ୍ୟ ଖରାପ ହୋଇଥାଇପାରେ ଅନ୍ୟ ଏକ ନୂଆ ଯାଗାକୁ ଗଲେ ମୁଁ ଭାବୁଛି ବନ୍ଧୁ ଏବେ ମୁଁ ଟିକେ ରଖିକି ଆମର ସେ ମିତ୍ରଙ୍କ ସହିତ କଥା ହେବାକୁ ଯିବାକୁ ପଡିବ
ହଉ ସେଥିରେ କିଛି ଅସୁବିଧା ନାହିଁ ଆପଣ ନିଶ୍ଚିନ୍ତ ରୂପରେ ତାଙ୍କ ସହ ଯାଆନ୍ତୁ ମୁଁ ମଧ୍ୟ ଯାଉଛି ମୁଁ ସେତେବେଳଠୁ କିଛି ଖାଇନଥିଲି ମୁଁ ଯାଉଛି ଟିକେ ଖାଇକରି ଆସେ ତେବେ ଆପଣଙ୍କ ସହ ମୁଁ ପଛରେ କଥା ହୋଇଯିବି।
ହଉ ରଖନ୍ତୁ।